ହଁ
ହଁ।
କୁଅ?
ଆ ମ ମ୍
କଣ କହିଲ?
ଶୁବୁନି ଶୁବୁନି ଜମା ଅପା।
ହାଲୋ।
ହୁଁ ହୁଁ, କୁହ?
ମୁଁ କଇଲି ପୂଜା ଚାଲିଚି, ଘଣ୍ଟି ବାଜୁଚି, ମନ୍ଦିର?
ଓହୋ। ଏବେ ଟିକେ କୁହ ବର୍ଷା କମିଲା, ନହେଲେ ସକାଳୁ ଚାଲିଛି ଯେ
ହଁ ବା, ଆରେ କୁହନି, ମାନେ ଏତେ ବିରକ୍ତ ଲାଗିଲାଣିି। ତାପରେ ଆ ଆମର ଯୋଉ ମୁଁ, ତ ଘରୁ ବାହାରି ହିଁ ପାରୁନି ଟୋଟାଲ। ସବୁ ଘର ଭିତରେ ବସି ବସି ବିରକ୍ତ ହେଇଗଲିଣି ତ।
ମୁଁ ମତେ ଆଜି ମତେ ଆଜି ବହୁତ ଇଚ୍ଛା ହଉଛି ଟିକେ ମୋମୋ ଖାଇବାକୁ କିନ୍ତୁ ବର୍ଷା ତ ହଉଛି ଆଉ।
କାଇଁ କହୁଛ କହିଲେ ସତରେ ମତେ ଦୁଃଖ ଲାଗୁଛି କଷ୍ଟ ଲାଗୁଛି ମାନେ ମୁଁ ମାନେ ମମୋ ପାଗଳ ସିରିଏସଲି।
ହୁଁ ହୁଁ ହୁଁ ମୋ ଭଳିଆ ଆଉ। ମୁଁ ମାନେ ମତେ ଘର ଲୋକ କୁହନ୍ତି ଭାଇ ତୁ କେତେ ଖାଉଛୁ।
ମୁଁ ଖାଇପାରୁନି କେବଳ ସେ ମଇଦା ବୋଲି କେବଳ ମଇଦା ବୋଲି ଖାଇପାରୁନି।
ହଁ ପା ନଈଦାଟା ଭାରି ଅସୁବିଧା। ତମର ଏମିତିରେ ବି ଇଏ ଅଛି। ତ ଆହୁରି ରେସେପେଟ
ବେଳେ ବେଳେ ଖାଇଦବ। ଆଉ କଣ କରିବ? ନା।
ପାଖକୁ ଆଣ ଟିକେ ସ୍ଲୋ ହେଇଯାଉଛି।
ହ୍ୟାଲୋ।
ହୁଁ ହୁଁ କୁହ।
ମୁଁ କହିଲି ସେ ଖାଇଦବା ଯୋଉ ବେଳେ ବେଳେ ଖାଇଦବାଟା ସେ ବେଳେକେରେ ମତେ ଦଶ ପ୍ଲେଟ ଖାଇଦବାକୁ ଇଚ୍ଛା ହୁଏ।
ବୁଝିଲି ବୁଝିଲି।
ହଁ। ତାପରେ ଆଉ ଇଚ୍ଛା ହବନି ଖାଇବା ପାଇଁ। ହେଇଯିବ ଛାଡିଯିବଯାହା।
ହୁଁ। ମୁଁ କେବେଠୁ ଖାଇନି ଘରେ ଯେବେଠୁ ଆସିଲିଣି ଖାଇନି ବିଲକୁଲ।
କେବେଠାରୁ ଆଇଲଣି?
ହୁଁ ହେଇଗଲାଣି ମେ ମାସରୁ।
ହୁଁ।
କଟକରେ କଲେଜ ସ୍କୋୟାରରେ ବଢ଼ିଆ ମୋମୋ। ବେଷ୍ଟ।
ହୁଁ ହୁଁ। ମାନେ ସେଇଠି ମୋର ତ ଗୋଟୁ ଜାଗା ସେଇଟା ପରା ଟୋଟଲି। ସବୁବେଳେ ଗୋଟିଏ ଷ୍ଟଲ ଥିବ। ମୁଁ ତା ପାଖକୁ ସବୁବେଳେ ଯାଏ।
ମୋମୋଟା ସେଇଭଳିଆ ହିଁ
ତମକୁ ଷ୍ଟିମ୍ ବେଶୀ ଭଲ ଲାଗେକି କୁର୍କୁରେ?
ହାଲୋ।
ହୁଁ ହୁଁ।
ମୁଁ କହିଲି ସ୍ଟିମ୍ ମୋମୋ ଚିକେନ୍ ମୋମୋ ହିଁ ଭଲ୍ଲାଗେ।
ହୁଁ ହୁଁ ହୁଁ।
ବାକି କୁର୍କୁରି ଆଉ ଗୋଟେ ଗୋଟେ ଜାଗାରେ ନା ମୋର୍ ଟେଷ୍ଟ ଖରାପ୍ କର୍ଦିଅନ୍ତି ମତେ ସେଥିପାଇଁ ଇଛାଉନି ଆଉ ଖାଇବା ପାଇଁ।
ହଁ, ହଁ। ସେଇଟା ବି ସତକଥା।
ହଁ।
ହୁଁ।
ଆଉ ତମକୁ କୋଉଟା ଭଲ ଲାଗେ?
ମତେ ସବୁ। କିନ୍ତୁ ବେଶୀ ଗୋଟେ ଜାଗାରେ ବ ଭଲ ଲାଗିଯାଇଛି ତା ତନ୍ଦୁରି ଆଉ କୁୁର୍କୁରି ବେଶୀ ଓକେ।
ହଁ, ହଁ। ସେ ମୁଁ ଘରେ ଥରେ ବନେଇଥିଲି ମୋମୋ। ସେତବେଳେ ବହୁତ୍ ଟେଷ୍ଟି ହେଇଥିଲା। ମର୍କେଟ୍ ଠାରୁ ବହୁତ୍ ବଢିଆ ହେଇଥିଲା।
ହୁଁ। ତାକୁ ଟିକେ ବେଶି ସମୟ ଯାଏ ଷ୍ଟିମ୍ କଲେ ସିଏ ଟିକେ ପତଳା ହୁଏ ନା ତା ଲେୟର ଗୁଡାକ?
ହୁଁ ସେ ପୁରା ଟ୍ରାନ୍ସପେଣ୍ଟ ହେଇଯିବ।
ଆମେ କଁ କହିଲୁ ବେଶୀ ସମୟ ଷ୍ଟିମ୍ କରିନ ଥିଲୁ ସେ ଟିକେ ଟାଣ ହେଇଗଲା।
ହଁ ସେ ସେଇ ଘରେ ପାଷ୍ଟ ଦି, ତିନି ଥର ମାନେ ଫାଷ୍ଟରେ ବନେଇବ ନାଁ ଉଁ ସେ ସେଇଆ ହୁଏ। ଏପଟ୍ ସେପଟ୍ ସେମିତି ହବ ଟିକେ କଣ କରିବା?
ବାହାରେ କିନ୍ତୁ ପ୍ରାଏ ଜାଗାରେ ବହୁତ ଇଏ ବାଲା ବନାନ୍ତି ମୋଟା ମୋଟା।
କଣ କହିଲ?
ବାହାରେ ପ୍ରାଏ ଜାଗାରେ ବହୁତ ମୋଟା ମୋଟା ମଇଦା ଥିଲା ବଲା ଷ୍ଟଫିନ ନଥିବ ବିଲକୁଲ୍।
ସେଇ ସ୍ଟଫିଙ୍ଗ୍ କହିଲେ ଟିକେ ନାଗୁରୁ ଖାଲି ପୁରେଇ ଦେଲେ ସଇଲା। ଯୋଉଟା କିଛି ସେ ଯୋଉ ମାନେ ବହୁତ୍ ବେକାରିଆ ଲାଗେ ଖାଇବା ପାଇଁ କିଛି ଲାଗେ ନା।
ଉଁହୁଁ, ହୁଁ, ହୁଁ।
ଅହ।
ସେଈ। ଆଉ ଏବେ କଣ ଖାଇଛ ନା ନାଇଁ ଖାଇନ?
ହଁ ଖାଇନି ଖାଇବି ଆଉ
ତମ୍ ଭଏସ୍ ଟିକେ ଟିକେ କଟୁଚି କଣ ପାଇଁ?
ନେଟୱାର୍କ ଇସୁ ହୋଉଛି ମାନେ ବର୍ଷା ତ ଷ୍ଟାର୍ଟ ହେଇଗଲା।
ଓହୋ। ଏ ବୁଟାଈ କୁ ଭୁଲୁ କହୁଚି।
ଶୁଭିଲା।
ହୁଁ, ହୁଁ କୁହ? ତ ମନ୍ଦିର ସଙ୍କୋଚିତ ହ ବ ଓହୋ। ଘଣ୍ଟି ବାଜୁଛି କି? କଣ?
ମନ୍ଦିରରେ ଘଣ୍ଟ ବାଜୁଚି।
ଅହ ମନ୍ଦିର ପାଖ କି ତମ ଘରଠୁ?
ନାଁତ।
ହୁଁ। ଟିକେ ରହ ସରିଯାଉ ଟିକେ। ହ୍ୟାଲୋ।
ହ୍ୟାଲୋ।
ହଁ ହାଲୋ କୁହ।
ହୁଁ ହୁଁ। ବର୍ଷା ହଉଛିକି ସିଆଡେ।
ନା ନା। ହାଲୋ। ଠିକ ଠାକ। ଶୁଭୁଛି। ହଁ ଏ ବ୍ଲୁଟୁଥ କନେକ୍ଟ କରଥିଲି କାଟିଦଲି। ସେ ବେଳେବେଳେ ସେ
କୋଲାବେରୀ
ହଁ।
ହୁଁ।
ଆଉ କଣ କୁହ। ମାନେ ବର୍ଷା ପକେଇଲାଣି ତଳକୁ ଘଣ୍ଟା ଆବାଜ୍ ହେବ ବୋଲି ମୁଁ ତଳକୁ ଯାଇପାରୁନି।
ହୁଁ ହଁ ବା ଟାଇମ୍ ଟା ଅଖାଡୁଆ। ମତେ ବି ସେଇଆ କେମିତି ଗଲେ ଦର୍ଶନ ହେଇଯିବ ଟାଇମ୍ ବି ସେତକି ଥିବା ଦରକାର ନା ସମସ୍ତଙ୍କ ପାଖରେ କୋଉ ଟାଇମ୍ ସୁବିଧା ଅସୁବିଧା।
ହଁ କଣ କରିବା କେମିତି କରିବି ମୋର ଟେନ୍ସନ୍ ହେଲାଣି। ଆଉ ଆମର କେତେ କଥା।
ହୁଁ ହୁଁ।
ଆମର କେତେ ଥର ହେଲାଣି କଥା?
ଆମର।
ହୁଁ ତିନି ଚାର ଥର ହେଲାଣି। ହଁ ତମେ ତିନିଥର କରିଛ ମୁଁ ତିନିଥର କରିଛି ବୋଧେ।
ହଁ ହଁ।
ତାହେଲେ ଆମ ପାଖରେ ଆଉ ଦି ଥର ହବ ତମେ ଦି ଥର କରିପାରିବ ମୁଁ ଦି ଥର କରିପାରିବି।
ହୁଁ।
ଉଁ ହୁଁ।
ହଉ ଆଜି ରାତିରେ ଯଦି ଫ୍ରି ହେବ ଆଠଟା ନଅଟା ବେଳୁ କରିବ।
ହଁ ହଁ।
ହୁଁ ଜଣକ ଆଡୁ କଣ ପାଞ୍ଚ ଥର ଆସିପାରିବ ଗୋଟେ କ ନମ୍ବରରୁ।
କଣ କହିଲ?
ଟିକେ ବେଶୀ।
ମୁଁ କହିଲି ଜଣଙ୍କ ଆଡୁ କଣ ପାଞ୍ଚଟା କଲ୍ ଆସିପାରିବ।
ହଁ ପାଞ୍ଚ ପାଞ୍ଚ ଥର ହେଇପାରିବ।
ଆଉ ତାଠୁ ଅଧିକ ହବନି?
ନା ଆଉ କଉ ଦିନ ହବ।
ମୁଁ ଏଇଟା ଜାଣିନଥିଲି ଯେ ଜଣକ ଠାରୁ ପାଁଶଟା କଲ୍ ଖାଲି ହେଇପାରିବ ବୋଲି।
ହୁଁ ନହେଲେ ସେମିତି ହେଇଥିଲେ ତ ଯାହା ସଙ୍ଗେ ନାଇଁ ତା ସାଙ୍ଗେ କଥା ହେଇଥାନ୍ତୁ।
ହୁଁ।
ମ୍ୟାକ୍ସିମମ୍ ପାଞ୍ଚଥର ହିଁ ହବ।
ତ ଅଲଗା ଅଲଗା ପିଲାଙ୍କ ସହିତ ଗପିବାକୁ ପଡିବ ନା?
ହଁ ବା। ନହଲେ ଲଖିତା ଆମେ ଆଉ ଥରେ କରଦବା କାଲିକି ଥରେ କରଦବା ହେଇଯିବ।
ହଁ ହଁ ହଁ ସେଇଆ କରିବା ଆଉ।
ଦଶ ମିଣ୍ଟି କୋଡ଼ିଏ ମିଣ୍ଟି ରାତିରେ ପଳେଇବ ଫୁଣି କାଲା। ହୁଁ।
ମାନେ ଏଇ ଜିନିଷ ଟଫ୍ ନଥାଇ ବି ଟଫ୍ ଲାଗୁଚି।
ଛତରେ ବା କିଛି ନାଇଁ।
ସେହି ହୁଅ
ତମେ ଗୋଟେ ମ୍ୟାଥ୍ ସଲଭ କରିବ ତମକୁ ଦଶ ମିଣ୍ଟି ଜଣା ପଡ଼ିବନି।
ସତ କଥା ଏଇଟା କିନ୍ତୁ ତାଠୁ ଟଫ୍ ଲାଗୁଚି।
ନାଇଁ ଏବେ ଜଣାପଡ଼ୁନି ତମ ସହିତ କଥା ହେଲେ କି ଜଣାପଡ଼ୁନି କିନ୍ତୁ ଗୋଟ ଅଛନ୍ତି ଗୋଟେ ଗୋଟେ ଲୋକ କେମିତି ରେ ତମେ କାଟିବ ଭାଇ।
ହଁ ପା
ସେ ଏକ୍ଚୁଆଲି ସେନ୍ତା ଫିଲ୍ ହିଁ କରେଇ ଦିଅନ୍ତି କି ନାହିଁ ଇଏ ଜଲ୍ଦି କାଟିବା ଦରକାର ଏଇଠୁ ଫୋନ୍।
ସେଇଆ ବା ଭାଇ କେମିତ ରଖ
ହଁ ହୁଁ।
ଉଁ ଉଁହୁଁ।
ହଁ ହଁ ବର୍ଷା ପକେଇଲା ଜୋର।
ଆଉ କଣ ଅଲଗା ଟାକ୍ସ ଦେଇଥିଲେ ମାନେ ଅଲଗା କିଛି କାମ କରିବାକୁ କରିଦେଇଥାନ୍ତେ ପିଲା।
ହଁ ସେ ଆଉ ପରେ ଆଉ ଗୋଟେ ଟାସ୍ ଆସିବ ନା।
ଉଁ ହୁଁ।
ହୁଁ। ହଁ ହଁ।
ବେଶି କଲ ବଲ ନ ହଉ ଯେମତି।
ଆଜ୍ଞା। ହଁ ହଁ। ଆଉ କଣ ହେଇଗରା
ହାଲୋ।
ହୁଁ ଭଏସ ଆସପାରୁନି ହଁ। ହଁ। ହଉ ରଖୁଚି ଆ ନେକ୍ସଟ କଲରେ କଥ